ହାଲୋ।
ହ୍ୟାଲୋ।
ହଁ ଆ ହ୍ୟାଲୋ ସାର୍।
ହଁ ନମସ୍କାର।
ହଁ ତ ଆପଣଙ୍କୁ ମୋ ଭଏସଟା ଠିକ ସେ ଶୁଣା ହଉଛି? ଆଜ୍ଞା ଆଉ କୁହନ୍ତୁ ଆପଣ ଦିନ ସାରା ଆଜି କଣ କଲେ କୁହନ୍ତୁ?
ଦିନ ସାରା ଆଜି ଏତେ ତ କିଛି ଖାସ୍ ନୁହେଁ। ଦେହଟା ଏତେ ଭଲ ନାହିଁ ତ ଖିଆପିଆ ତ କିଛି ଆଜି ହେଇନି। ଆଉ ସେମିତିରେ ମୋ ଭାଇର ବି ଦେହଟା ଟିକେ ଭଲ ନାହିଁ ତାକୁ ଯାଇଥିଲି ସ୍କୁଲରୁ ଆଣିବା ପାଇଁ। ତାପରେ ଯାଇଥିଲି ଦା ବାପାଙ୍କ ଅଫିସରେ ଯାଇଥିଲି ଗୋଟେ କାମ ଥିଲା। ତାପରେ ସେଠୁ ଆସିକି ମେଡିସିନ ଖାଇକି ବସିଛି ଟିକେ ଭଲ ଛାତ ଉପରେ ଆଉ
ଆଚ୍ଛା ଆଚ୍ଛା ଆପଣ ଭାଇଙ୍କର କଣ ହେଇଛି?
ନା ତାର ଟିକେ ଜ୍ୱର ହେଇଯାଇଛି ତାକୁ ଜ୍ୱର ହେଇଥିଲା ତ ଏବେ ତାକୁ ଛାଡି ଯାଇଛି ମତେ ଜ୍ୱର ହେଇଯାଇଛି।
ଆଚ୍ଛା ଆଚ୍ଛା।
ମୁଣ୍ଡ ଫୁଣ୍ଡ ବିନ୍ଧୁଛି ବୁଲଉଛି ଆଉ ଜାଣିଥିବେ ତ ଜର ହେଲେ ଯେମିତି ଲାଗେ ଦେହ ହାତ ଆଉ
ଆଜ୍ଞା ଆଜ୍ଞା ଆଉ ଆପଣ ମେଡ଼ିସିନ ନେଇଛନ୍ତି ମେଡ଼ିସିନ ନେଇନାହାନ୍ତି?
ହଁ ଏବେ ବା ଯାଇଥିଲି ମେଡ଼ିସିନ ନେଇକି ଆସିଛି ମେଡ଼ିସିନ ଖାଇଲା ପରଠୁ ମୋତେ ଟିକେ ଭଲ ଲାଗୁଛି।
ଆଛା।
ହଁ।
ହଁ ଆଉ ଦି ପହରେ କଣ ଖିଆ ଖି କଣ କରିଥିଲେ?
ଦିପରେ କିଛି ଖାଇନି ଦେହ ଟୋଟାଲି ଭଲ ନଥିଲା ତ କିଛି ବି ଖାଇବାକୁ ଇଚ୍ଛା ହଉନଥିଲା। ମୁଁ ସକାଳୁ ଏ ଯାଏଁ ତ କିଛି ବି ଖାଇନି କେବଳ ପାଣି ପିଇକି ହିଁ ଅଛି।
ଓହୋ ହୋ।
ହଁ ରାତିରେ ଯାଇକି ଏକାଥରେ ଖାଇବି ଏବେ ଟିକେ ଦେହ ଠିକ ଲାଗୁଛି ମେଡିସିନ ଖାଇଲା ବେଳକୁ ରାତିରେ ଖାଇବି ଆଉ କି ଆଉ କିଛି ସମୟ ପରେ ହବ ଯଦି ଖାଇଦେବି ଆଉ ହଁ। ଆଉ ତମର ଆଜି ଦିନ କେମିତି କଣ ଗଲା?
ହୁଁ ମୋ ଦିନ ତ ଆଜି ବହୁତ ଭଲରେ ଯାଇଛି ତ ସେମିତି କିଛି ହେଇନି ସକାଳୁ ଉଠି ଯଷ୍ଟ କାମ କଲି କାମ କରିସାରିଲା ପରେ
ଏମିତି ସାଙ୍ଗ ସାଙ୍ଗ ବୁଲାବୁଲି କରିଥିଲି ତ ଚାରଟା ବେଳେ ଟିକେ ଯାଇକି ବୁଲାବୁଲି କରିକି ଏବେ ଆସିକି ଘରେ ପହଞ୍ଚିଲି।
ଆଚ୍ଛା। ଆଉ ଖିଆ ପିଆ କଣ କରିଛନ୍ତି ଖରାବେଳେ?
ଏ ଖରାବେଳେ ଆଜି ଦହି ପଖାଳ ହେଇଥିଲା ଦହି ପଖାଳ ହେଇଥିଲା ଦହି ପଖାଳ ଖାଲି ଖାଇଛି ଆଉ
ଆଚ୍ଛା ଆଚ୍ଛା। ଆଉ ରଥଯାତ୍ରା ଆସିଲାଣି କଣ ସବୁ ମାନେ ପ୍ଲାନିଂ କୁଆଡେ ଯିବା ପାଇଁ?
ଆ ରଥଯାତ୍ରା ହେଲା ମାନେ ଅ ପୁରୀ ତ ଯିବାର ପ୍ଲାନିଂ ତ ଅଛି ସାଙ୍ଗମାନ ସାଙ୍ଗରେ ଦେଖିବା କଣ ଯେ ଭଗବାନଙ୍କ ଯଦି ଇଛା ଥିବ ତ ପୁରୀ ଯିବାକୁ ସୁଯୋଗ ମିଳିବ।
ହଁ ଭଲ କଥା।
ଆଜ୍ଞା।
ହୁଁ ଆଉ କଣ ପଢାପଢି ସବୁ କରନ୍ତି?
ଏ ମୋର ତ ଏବେ ଯେହେତୁ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲି। ତ ତାର ରେଜଲ୍ଟ ଭାରି ଯାଇଛି ତ ପ୍ଲସ ଥ୍ରୀ ପାଇଁ ପକେଇଥିଲି ପ୍ଲସ୍ ଥ୍ରୀରେ ସିଲେକ୍ସନ୍ ଆସିଛି ଆମ ଗାଁରେ ଗୋଟେ କଲେଜରେ ଆସିଛି ତ ଦେଖ ଦେଖିଆ ତାକୁ ସ୍ଲାଇଡ୍ ଅପ୍ କରିଛି। ଯଦି ଆମ ଘର ପାଖ ଏରିଆରେ ଯଦି କଲେଜ ଗୋଟେ ଆସିଗଲା ତ ଭଲ କଥା ଆଉ
ଆଉ କୋଉ କଲେଜରେ ପାଠ ପଢିବାକୁ ଆପଣଙ୍କ ଇଚ୍ଛା?
ମୋର ତ ଇଚ୍ଛା ଅଛି ରାଜଧାନୀ ନହେଲେ ବିଜେପି ରେ? ତ କିନ୍ତୁ ବେଶୀ କିଛ ରାଜଧାନୀରେ ଅଛି ତ ରାଜଧାନୀରେ ଆସିଲେ ମୋ ଭଲ ବି ଭଲ ହୁଅନ୍ତା ଆଉ
ରାଜଧାନୀରେ ବେଶୀ ଇଛା କଣ ପାଇଁ ମାନେ କିଛି କାରଣ ଥିବ?
ନା ରାଜଧାନୀରେ ତାଙ୍କର ଯୋଉ ଅଛି କମ୍ପିଟରସନ୍ସ ପାଇଁ ତାଙ୍କର ଟିକେ ସ୍କୋ ଭଲ ତ ପ୍ରୋଜେକ୍ଟ ମାନେଜ ମିଣ୍ଡି ଭଲ ଅଛି ତାଙ୍କ ସେଇଠି ଏନଭାରମେଣ୍ଟ ଭଲ ଅଛି ଆଉ ପଢାପଢି ଟିକେ ଭଲ ଅଛି। ଯେ ଯାହା ମୁଁ ଦେଖୁଥିଲି ବିଜେପି ଏକାମ୍ର ଆଉ ବେସିକ୍ ସାଇନ୍ସ ପାଇଁ ସେଇଠି ଭଲ ଟିକେ ଅଛି। ତ ସେଥିପାଇଁ ଟିକେ ପଢିବାକୁ ଇଚ୍ଛା ହୋଉଛି ଆଉ।
ହଁ ହୁଁ ହୁଁ ବେଶୀକ ସାଇନ୍ସ ଟା ଟିକେ ସେମି ଗମେଣ୍ଟ ସେଇଟା ମାନେ ମାନେ
ଆଜ୍ଞା ଆଜ୍ଞା ଆଜ୍ଞା ସେମି ଗର୍ମେଣ୍ଟା କିନ୍ତୁ ତାହ ରାଜନୀତି ଅଧିକ ଚାଲୁଛି ତ ଟିକେ ଭଲ ଲାଗୁନି ପଢିବାକୁ ଆଉ।
ଆଉ ଏକାମ୍ର ତ ଜମା ବି ମାନେ ଭାବିବା କଥା ନୁହେଁ।
ଆଜ୍ଞା ଆଜ୍ଞା।
ଏଇ ଦେଖନ୍ତୁ ହଁ ଯୋଉଠି ଆସିବ ଆସିବ ଏଥରେ ଆଉ କିଛି ନାଇଁ।
ଆଜ୍ଞା ଆଜ୍ଞା।
ହଁ। ପଳେଇ ଆସିବ ରାଜଧାନୀ ପଳେଇ ଆ ମୋର ଏବେ ଯୋଉ ମାଷ୍ଟର୍ସ ଚାଲିଛି ହିନ୍ଦୀରେ।
ଆଚ୍ଛା ଆଚ୍ଛା ତ ଆପଣ ଜବ୍ ତ ଲାଗିଥିବ ଇଣ୍ଟନ୍ସିପ ପାଇଁ ଲାଗଥିବ କୋଉଠି ତ।
ଇଣ୍ଟନ୍ସିପ ଯେତେବେଳେ ଆମେ ବି ଏଡ୍ କରୁଥିଲୁ ସେତେବେଳେ ମୋର ଇଣ୍ଟନସିପ ଥିଲା। ୱିଦାଉଟ୍ ପେଡ ବାଲା। ଆ ଏବେ ତ ଏପର୍ଯ୍ୟନ୍ତ କିଛି ମୁ ଚାକ୍ ଚାକିରି ବାକିରି ପକାପକି କରିଛି ସବୁ ଆଡେ। କିନ୍ତୁ କୋଉଠି କିଛି ଏ ପର୍ଯ୍ୟନ୍ତ ଆସିନି ଆସିଗଲେ ଯାହା ହବ ଭଗବାନଙ୍କ କୃପାରୁ ଯଦି ଚାକିରି ପାଇଁ ପକେଇଛି ପକ - ତ କରିଛି ଆସିଯିବ ଆଉ ଯଦି ଭଲ ହୁଅନ୍ତା ଆଉ।
ଆଜ୍ଞା ଆଜ୍ଞା ତ ମୁଁ ଭଗବାନଙ୍କୁ ପ୍ରାର୍ଥନା କରି ଆପଣ ଚାକିରି ପଳେଇ ଆସୁ।
ଶୁଣିକି ଭଲ ଲାଗିଲା।
ଯେହେତୁ ଆପଣ ବହୁତ ପରିଶ୍ରମ କରିଛନ୍ତି ତ ଆସିଯିବା କଥା।
ହଁ ମେନ୍ କଥା ଏଇଟା ହଉଛି ଆମେ ତ ମାନେ ପ୍ରାଇଭେଟ ସେକ୍ଟର ପ ପାଠ ପଢିନୁ। ଏଇଟା ହଉଛି ମେନ୍ କଥା ଶିକ୍ଷକ ଉପରେ ପାଠ ପଢୁଛୁ ତ ସେଥିରେ ଆ ମାନେ ଯେତେବେଳୁ ଭ୍ୟାକେନ୍ସି ବାହାରିବ ସେଇ ଅନୁସାରେ ପକେଇବାକୁ ପଡିବ। ଏୟା ହୋଉଛି କଥା। ଆଉ ପ୍ରାଇଭେଟରେ ଚାକିରିୀ କରିବା ଟା ଟିକେ ମାନେ ସୁବିଧା ନାହିଁ କୋଉଠି ଭାକେନ୍ସି ଥିବ ନଥିବ ଦେଖି ଯାଇକି ପକେଇକୁ ପଡିବ ଆଉ ଏହା ହଉଛି କଥା ଆଉ।
ନା ପ୍ରାଇଭେଟରେ ତ ଖୋଜାଖୋଜି କଲେ ତ ମିଳୁଯ କାହିଁକିନା ପ୍ରତିିବର୍ଷ ତ ପ୍ରାଇଭେଟ୍ ଚିକ୍ସ କେହି ନା କେହିଁ ଛାଡୁଛନ୍ତି ଛୁଆ ତ ଗର୍ଣ୍ଣେଣ୍ଟ ହେଉଛନ୍ତି କେହି ନା କେହି ତ ଛାଡୁଛନ୍ତି।
ସେଇ ଅନୁସାରେ ଝିଅ ପିଲା ହିସାବରେ ଦେଖିବ ପାଖ ଟିକେ ଦେଖିବାକୁ ପଡିବ ଆଉ ଦଶ ପନ୍ଦର ହଜାର ପାଇଁ ନିଜ ଏରିଆ ଛାଡିକି ଅଲଗା ଏରିଆ ତ ଯିବାକୁ ଇଛା ହବନି। ସେଇ ଅନୁସାରେ ବେତନ ମିଳୁଥିଲେ ହଁ ଅଲଗା ହେଇ ପାଠ ପଢେଇଲା ଏଇଟା ହଉଛି କଥା।
ଆଜ୍ଞା ତ ଦେଖି ଚାହିଁ କରନ୍ତୁ ଆଉ।
ହଁ।
ଆଉ ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି ସଦସ୍ୟ କିଏ କିଏ ଅଛନ୍ତି ସମସ୍ତେ?
ପରିବାରରେ ଏମିତି ମୁଁ ମୋ ବାପା ମା ଭାଇ ଭଉଣୀ। ଅଛନ୍ତି ଆଉ ଆଉ ମୋ ଉପରେ ଜଣେ ଭଉଣୀ ତଳେ ଜଣେ ଭଉଣୀ ଆଉ ଗୋଟେ ଭାଇ ଅଛନ୍ତି ଆଉ।
ଆଚ୍ଛା ଆଚ୍ଛା।
ହଁ ଆଉ ତ ଆପଣଙ୍କ ପରିବାରରେ?
ମୋ ପରିବାରରେ ମୋ ମୋ ବାପା ମା ମୋ ସାନ ଭଉଣୀଟେ ଗୋଟେ ଅଛି।
ଆଛା ଆପଣ ବଡ?
ଆଜ୍ଞା ଆଜ୍ଞା।
ଆଉ ଭଲ କଥା। ହୁଁ ହୁଁ ଆଉ ଆଗକୁ ସବୁ କଣ ପଢିବାକୁ ଇଛା?
ଆଗକୁ ତ ମୁଁ ମୁଁ ପ୍ଲସ ଥ୍ରୀ କୁ ମୁ ନେଇନି ମୋର ମେନ ସଜ ମେନ୍ ଷ୍ଟଡି ହିସାବରେ ନେଇନି। କାଇଁନା ପ୍ଲସ ଥ୍ରି ମୁଁ ବହୁତ୍ ଡ୍ରପ୍ ନଉ ମାନେ ମୋର ତ ମେନ୍ ଇଚ୍ଛା ହୋଉଛି ମୁଁ ଏଣ୍ଟ୍ରାନ୍ସ କେମତି କ୍ଲିୟର କରିବି ଯୋଉ ଯେ ଇ ଓ ଜେଇ ଓ ୟୁ ଏ ଟି।
ହ।
ତ ଏଇଆ ସବୁ ଦେବାକୁ ମୁଁ ଇଛା ଅଛି। ତ ମୁଁ ଏଇ ଯୋଉ ଦି ତିନ ବର୍ଷ ଯଦି ମୁଁ କୋଚିଂ ନେଇକି ପଢିବି ତ ମୋର ଏଇ ତ ଡ୍ରପ ନ ମାନେ ପଢାର ଇଛା ନୁ ଉଠିକି ଆଉ, ଡ୍ରପ ନ ନେଇକି ସେଥିପାଇଁ ପ୍ଲସ୍ ଥ୍ରୀ କଲି। ତ ଏଠି ବି ପ୍ଲସ ଥ୍ରୀ ପ୍ରେସର ରହିବ, ବ୍ୟାକ୍ ନ ଲାଗିବା ପ୍ରେସର ରହିବ, ପ୍ଲସ୍ ଏଠି ବି ମୁଁ କରିବି ଏଣ୍ଟ୍ରାନ୍ସ ପାଇଁ। ପଢାପଢି କରିବି, ତ ଦିଟା ପ୍ରେସର ରହିଲା। ପଢିବାକୁ ତ ମାନେ ଇଛା ହବ ଜବରସି ପଢିବାକୁ ଇଛା ହବ ତ, ସେଇ ହିସାବରେ ମୁଁ ନେଲି ପଶୀକୁ ବାଛିଲି ଆଉ।
ଓହୋ ଭଲ କଥା, ବିଜ୍ଞାନ ବୋଧେ ଭଲ ହୁଏ ଆପଣଙ୍କର।
ଆଜ୍ଞା ଆଜ୍ଞା।
ହୁଁ ହୁଁ। ଆଛା, ଆଛା, ଆଉ ଆପଣ ଆତିରେ ଆଜି କଣ ଖାଇବେ।
ରାତିରେ ତ କିଛି ଭାବିନି, ସେମିତି କଣ ଭାବିନି, କିଛି ଖାଇବି କଣ, ନ ଖାବିନି ତ ଦେଖା ଯୋଉ ଘରେ କଣ କରୁଛନ୍ତି, ମାମା ତାଙ୍କର କଣ କରୁଛନ୍ତି, ସେଇ ହିସାବରେ ଖିଆ ହବ ଆଉ।
ଆଛା, ଆଉ ଆପଣ? ରାତିରେ ଆମର ହେଇଥିଲା ଛେନା ତରକାରୀ ହେଇଥିଲା, ତ ରାତିରେ ଛେନା ତରକାରୀ ଆଉ ରୁଟି ଖାଇବୁ ଆଉ।
ଆଜ୍ଞା ଆଜ୍ଞା।
ହଁ ଆଉ ଆପଣ ସବୁ କୁଆଡେ କୁଆଡେ ସବୁ ବୁଲିବାକୁ ଗଲେଣି?
ହଁ ମୁଁ ତ ଏବେ ତ କୁଆଡେ ଯାଇନି। ଯା ଯାଇଥିଲି ମାର୍ଚ୍ଚ ମାସରେ ବୃନ୍ଦାବନ, ବୃନ୍ଦାବନ ଯାଇଥିଲି।
ଆଛା।
ତ ସେଇଠି ଯାଇଛି ଆଉ ଏବେ କୁଆଡେ ଯାଇନି ତ, ଆଗକୁ ସାଙ୍ଗମାନ ସାଙ୍ଗ ଯିବାର ଅଛି ତ। ପୁରୀ ଯିବାର ଅଛି, ଯେହେତୁ ରଥଯାତ୍ରା ଅଛି ତ ଯିବାର ଅଛି, ଦେଖାଯାଉ କଣ ହଉଛି?
ରଥଯାତ୍ରା ସମୟରେ ପୁରୀରେ ତ ବହୁତ ଗହଳି ରୁହେ।
ଗହଳି ରହିଲେ ହଁ ଜଗନ୍ନାଥଙ୍କୁ ଦେଖା ତ ଯାହେଲେ ବି ଯିବାକୁ ପଡିବ। ଯଦି ସେମିତି ଭଗବାନଙ୍କ ଇଛା ଥିବ ଯଦି ଯିବି। ଯିବାକୁ ଯଦି ମୌକା ମିଳିବ, ତ ଯିବାକୁ ନିଶ୍ଚୟ ପଡିବ, ଯେତେ ଗହଳି ଥାଉ।
ହଁ ଦେଖି ଯାଇ ବାଗେଇକି ଯିବ ଆଉ।
ଆଜ୍ଞା, ଆପଣ ଏ ବର୍ଷ କୁଆଡେ ବୁଲିବାକୁ ଯାଇଚନ୍ତି?
ଏ ନା, ଏଇ ବର୍ଷ ମୁଁ କୁଆଡେ ବି ଯାଇନି। ଭଗବାନଙ୍କୁ କୃପାରୁ ଚାକିରି ଟା ଲାଗିଯାଉ, ତାପରେ ଯାଇ ଯାହା ବୁଲାବୁଲି କରିବି।
ଆଛା, ମାନେ ନିଜ ପଇସା ବୁଲିବାକୁ ଆପଣ ଇଛା ଅଛନ୍ତି ଆଉ।
ହଁ, ଚାକିରି ନ ଲାଗିଛି ଏତେ ଇଛା ନାହିଁ ମୋର ବୁଲାବୁଲି କରିବା ପାଇଁ। ଚାକିରି ଲାଗିଗଲା ପରେ, ନିଜ ପଇସାରେ ହଁ ସ୍ଵତନ୍ତ୍ର ଥିବ ବୁଲିବାକୁ ଇଛା ହବ, ସେ ହଉଛି କଥା।
ଆଛା, ନିଜ ପଇସାରେ ଆପଣ ପ୍ରଥମେ କୁଆଡେ ଯିବାକୁ ଆପଣ ଭାବିଛନ୍ତି?
ନିଜ ପଇସା ରେ ପ୍ରଥମେ ପୁରୀ, ଠାକୁରଙ୍କ ପାଖରେ।
ଆଛା, ତାପରେ
ତାପରେ ଯିବି ପଣ୍ଡିଚେରି, ଶ୍ରୀ ମାଙ୍କ ଆଶ୍ରମ।
ଆଛା ଆଛା, ଆପଣ ଭଲ ଇଛା ରଖିଛନ୍ତି ତାହେଲେ ଆଉ
ହଁ, ଆମେ ଶ୍ରୀ ମା ଅରବିନ୍ଦ ସ୍କୁଲରେ ପାଠ ପଢ଼ିଛୁ ତ, ତ ଆରମ୍ଭରୁ ତାଙ୍କ ପ୍ରତି ଗୋଟେ ଭକ୍ତ ତି ରହିଯାଇଛି ଆଉ, ମନରେ ଆଉ
ଆଜ୍ଞା ଆଜ୍ଞା।
ହଁ ଅ। କିଛି ବି କଣ ସୁବିଧା ଅସୁବିଧା ହେଲେ ଶ୍ରୀମା, ଶ୍ରୀମା ମାନେ ମନରେ କିଛି ଗୋଟେ ଅସୁବିଧା ହେଇଥିବ କହିକି ମାଙ୍କ ନାଁଟା ସ୍ମରଣ କଲେ ଭଲ ଲାଗେ ଟିକେ।
ଯେହେତୁ ଆପଣ ଛୋଟବେଳୁ ସେଇଠି ପଢ଼ିକି ଆସୁଛନ୍ତି ତ, ତାଙ୍କୁୁଇ ଆରାଧନା କରୁଛନ୍ତି।
ହଁ ହଁ ସେଇୟା ହଉଛି କଥା।
ଆଉ କଣ କୁହ?
ଆଉ ତମର ସେପଟେ ଆଜି ବର୍ଷା ହେଇଥିଲା?
ହଁ ବର୍ଷା ଦିପହର ଟାଇମ ହେଇଥିଲା। ତ ବର୍ଷା ପକେଇକି ଟିକେ ଛାଡ଼ିଛି।
ଆଛା ଆଛା ହଁ ମୁଁ
ଖରା ଟିକେ ଅଧିକ ହଉଚି ଯେହେତୁ ତ ବର୍ଷା ତ ହବା ସ୍ୱାଭାବିକ।
ହୁଁ ଏବେ ଆସ୍ତେ ଆସ୍ତେ ମାନେ ବର୍ଷା ଋତୁ ଆସିଲା ଏଠି। ବର୍ଷା ଏବେ ହବ।
ହୁ ଆଜିଠୁ ଆର ଆଜିଠୁ ଯଦି ସ୍ନାନ ପୂର୍ଣ୍ଣିମା ତ ଆଜିଠୁ ଆରମ୍ଭ ହେଇଛି ବର୍ଷା ଋତୁ ଆରମ୍ଭ ହେଇଗଲାଣି ଆଉ।
ହଁ ଅଁ ଆଜି ବର୍ଷା ହେଇଯିବ ବୋଲି ସନ୍ଧ୍ୟା ବେଳେ ଛାତ ଉପରେ ଭଲ ପବନ ଦଉଛି ଶାନ୍ତି ଲାଗଛି ବସିବା ପାଇଁ।
ଆଜ୍ଞା ଆଜ୍ଞା ଦି ତିନି ଦିନରେ ଖରା ହଉଥିଲା ତ ବାହାରୁ ବାହାରିବାକୁ ଇଛା ନଥିଲା ସନ୍ଧ୍ୟା ଟାଇମରେ ବି ବାହାରେ ଗରମ ଲାଗୁଥିଲା ବହୁତ।
ସେଇଆା। ଆଉ ଆପଣଙ୍କୁ କଣ ସବୁ ଖାଇବାକୁ ପସନ୍ଦ?
ଆଜ୍ଞା।
ଖାଇବା ପିଇବାକୁ କଣ ପସନ୍ଦ ସବୁ?
ଖାଇବା ପିଇବା କଣ ମୋର ସେମିତି ଖାଇବା ପିଇବା ପ୍ରତି ଏମତି କେଭେ
ହ୍ୟାଲୋ କଣ କହିଲେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହାଲୋ।
ହ୍ୟାଲୋ ହଁ ଏବେ ସୁଭିଲା।
ଆଜ୍ଞା। ଆପଣଙ୍କର ଇଛା ଥିଲା।
କଣ କହିଲେ?
ମୁଁ କହିଲି ଆପଣଙ୍କ ହେପଟେ
ହଁ ବୋଧେ ହେଇଥିବ ତାହେଲେ ଶୁଭାଯାଉ ନଥିଲା ଆପଣଙ୍କ ଭଏସ।
ହଉ ଯଦି ସମୟ ଦେବେନି ତାହେଲେ ପରେ କେବେ କଥା ହବା।
ହଁ ଠିକ ଅଛି।
ଆଜ୍ଞା ଆଜ୍ଞା ନମସ୍କାର।